ହାଲୋ ନମସ୍କାର। ଆ କେମତି ଅଛନ୍ତି ଆପଣ?
ହଉ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ମୁଁ ବି ଭଲ ଅଛି ଭଗବାନଙ୍କ ଦୟାରୁ ଏମିତି ଆଉ ଆପଣଙ୍କୁ ବି ବହୁତୁ ଅ ଆଶା କରି ଆପଣ ବି ବହୁତ ଖୁସିରେ ଥାଆନ୍ତୁ ତ କଁ କରୁଛନ୍ତି ଏବେ?
ଏବେ ତ ମୁଁ ଟିକେ ଛାତ ଓପରେ ବସି ବସି ଯେହେତୁ ଭଲ ଟିକେ ହାଲକା ଅଳ୍ପ ଖରା ପଡ଼ୁଚି ଏବଂ ପାଗଟି କାଉଁଳିଆ ଅଛି। ଖରଟେ ବହୁତ୍ ଖୁବ୍ ଭଲ ଲାଗୁ ସେଥିପାଇଁ ମୁଁ ଛାତ ଓପରେ ବସିଅଛି। ଆପଣ?
ମୁଁ ବି ସେ ଛାତରୁ ଅଛି କାରଣ ଏଇ ଖରା ଦିନେ ବର୍ଷା ଏଇ ଆଉ ସକାଳୁ ହେ ଆସିଥିବାରୁ ଯେହେତୁ ଗୁଳୁ ଗୁଳଟି ହଉଛି ଏବେ ଛାତ ଉପରେ ଥଣ୍ଡା ପବନ ଦଉଛି ସେ ଯଉ ମୁଁ ଏଇଠି ବସିଛି
ଖୁବ ଭଲ ଆପଣ ମଧ୍ୟ ସେଠି ବସୁଛନ୍ତି ଆଉ ପାାଗଟି ସେପରି ଅଛି ଯେପରି ଲୋକମାନେ ପାଗକୁ ବହୁତ ଲୋକମାନେ ଖୋଜନ୍ତି ଏଇଭଳି ପାଗ ଆଉ ଅନୁଭବ ଏଇଭଳି ଆଜ୍ଞା ଏଭଳି ଅନୁଭବ ବହୁତ କମ ଲୋକଙ୍କୁ ମିଳେ ସହରୀ ଲୋକଙ୍କୁ ତ କେବେ ବି ଏପରି ଆପଣ ଦେଖିନଥିବେ
ଆଜ୍ଞା ଆଜ୍ଞା କିନ୍ତୁ ଖରାଟି ସବୁଆଡେ ତ ଯେହେତୁ ଗୁଳୁଗୁଳଟି ହଉଛି ଏ କା ଘରେ ଫ୍ୟାନ ଥାଏ କା ଘରେ ନଥାଏ ତ ଅ ମୁଁ ଚାହୁଁଛି କି ଲୋକମାନେ ଏମିତି ବାହାରେ ଆସିିକ ବୁଲନ୍ତୁ ଏ ଏ ପ୍ରାକୃତିକ ପବନର ଆନନ୍ଦ ନିଅନ୍ତୁ ଏମିତି ଘରେ ବସି ଖାଲି ପବନ ଖାଇଲେ ଯନ୍ତ୍ରପାତିରୁ ତ ନିଜ ଦେହ ପାଇଁ ବି ଭଲ ହବନି ଆପଣ କଣ କହୁଛନ୍ତି
ଆଜ୍ଞା ପ୍ରାକୃତିକ ସବୁବେଳେ ପ୍ରକୃତି ପ୍ରକୃତି ପ୍ରକୃତି ଯାହା ଦେଇଛି ପ୍ରକୃତିର ଜିନିଷ ପ୍ରକୃତି ଯାହା ତିଆରି କରୁଛି ଏତେ ସୁନ୍ଦର ଆଉ ସେଗୁଡିକୁ କିଏ ମନୁଷ୍ୟ ତିଆରି କରିପାରିବ ଆଉ ପ୍ରକୃତିର ପବନ ପ୍ରକୃତିର ପ୍ରକୃତିର ଦୃଶ୍ୟ ପ୍ରାକୃତିକ ସବୁ ପ୍ରାକୃତିକ ଜିନିଷ ଗୁଡିକ ବହୁତ ସୁନ୍ଦର ଏବଂ ସବୁ ମନୋହର ଆଉ ମନୁଷ୍ୟ ତିଆରି କରୁଥିବା ଜିନିଷ ଗୁଡିକ ଆପଣ ଦେଖୁନ୍ତୁ ପ୍ରକୃତି ତିଆରି କରୁଛି। କଣ କହିଲେ ଗଛ ଲତା ପତ୍ର ଆଉ ଏଇ ସୃଷ୍ଟି ପ୍ରକୃତି ପ୍ରକୃତି ଦ୍ଵାରା ଆବୃତ କିନ୍ତୁ ମନୁଷ୍ୟ ତିଆରି କରିଛନ୍ତି ଆ ବୋମା ଏବଂ ବିଭିନ୍ନ ପ୍ରକାରର ଫାଟିଆ ଜିନିଷ ଗୁଡିକ ଏବଂ ଭଲ ଜିନିଷ ଗୁଡିକ ମଧ୍ୟ ମନୁଷ୍ୟ ତିଆରି କରୁଛନ୍ତି କିନ୍ତୁ ପ୍ରକୃତିରେ ସବୁବେଳେ ଜିନିଷ ଗୁଡିକ ମନରେ ଏବଂ ସୁନ୍ଦର୍ଯ୍ୟ ମୟ
ଆଜ୍ଞା ଆଗ୍ୟା।
ହୁଁ କୁହନ୍ତୁ ଆପଣ କଁ କୋଉ
ତୋ ବୋହୁତ ଲୋକ ଆଉ ସିଏ ହେଇଗଲେଣି କାରଣ ସେ ବା ଘର ବାଆରୁ କୁ ଯାଉନାହାଁନ୍ତି କି କିଛି କରୁନାହାନ୍ତି ତ-ଅ
ହୁଁ ଆଜ୍ଞା ବୋହୁତ ଲୋକ ମାନେ ମଧ୍ୟ ଆଳସ୍ୟ ହେଇଗଲେଣି। ଆ ବାହାରକୁ ଯିବାକୁ ଚାହୁଁନାହାନ୍ତି ଆ୍ କୁଆଡେ ପଳ୍ଲେ, କୁଆଡେ ପ ଆଜ୍ଞା କୁହନ୍ତୁ କିଛି।
ଆଜ୍ଞା ତ-ଅ ଏଇ ଆମ ଗାଁ ରେ ଏବେ ଗୋଟେ ଜଣକ-ଅ ବାଆଘର ଚାଲିଛି ତ ଆପଣ ଜାଣିଛନ୍ତି।
ହୁଁ ଆଜ୍ଞା ମୁଁ ମଧ୍ୟ କାଲି ରା
ଆଜ୍ଞା ଆଜ୍ଞା ଆଜି ଭୋଜି ଭାତ ବି ବୋହୁତ ହବ ତ-ଅ ଆଜି ଗୋଟେ ସିର ଦିନ ସେ ତାଙ୍କ ଘର ଆଉ ଆମ ସାଇ ପାଇଁ ବି କାର୍ନ ଗାଁର ଗୋଟେ ଝିଅଟେ ବାହା ହେଇକି ଯାଉଛନ୍ତି। ତ ଆଜି ଆପଣ ବଡ ଯାତ୍ରୀରେ ଯିବେ?
ଆଜ୍ଞା ବରଯାତ୍ରୀ କେବେ ଆମେ ଯେହେତୁ କନ୍ୟା-ଆ ପଟୁ ଆଶୁ ଥିବା କନ୍ୟାଙ୍କ ତରଫରୁ ଯିବୁ। ବରଯାତ୍ରୀ ଆମର କିଛି ନାହିଁ ଆମୋ-ଓ ଦୃଶ୍ୟ ଏବେ ମୁଁ ଗୋଟେ ଜିନିଷଟି ଦେଖୁଚି ସୁନ୍ଦର ପ୍ରାକୃତିକ ଜିନିଷଟି ଦେଖୁଚି। ଗୋଟେ ଏ ଗଛ ଉପରେ, ସଜନାଛୁଇଁ ଗଛ ଉପରେ, ଗୋଟେ କୁ ଗୋଟେ କୁକୁଡ଼ାଟିଏ ବସିଅଛି, ଆଜ୍ଞା।
ଆଛା, ସେ ଦୃଶ୍ୟଟି ବୋହୁତ ସୁନ୍ଦର ହେଇଥିବ ମୁଁ ଜାଣିବାରେ, କାରଣ-ଅ ଆଜ୍ଞା, ତ ଆପଣ କଁ କହୁଛନ୍ତି, କି ଆପଣ-ଅ ଆଜି ଯିବେ ନା ଯିବେନି? କନ୍ୟା ତରୁ, ମୁଁ ତ କନ୍ୟା ତରଫ ରୁ ଯାଇପାରେ, କିନ୍ତୁ-ଉ ଏଠି ବର୍ଷା ଇଏ ସବୁ ହୋଉଛି ତ ଅସୁବିଧା ବି ହେବ।
ଆଜ୍ଞା, ବର୍ଷା ତ ଅ ସେଟା ଲାଗି ରହିବ, ଆମେ ଯେହେତୁ ଅ ଗନ୍ୟାଙ୍କ ତରଫରୁ ଆମେ ଯିବା ଉଚିତ ୱଖାଦ୍ୟ କି ଖାଇକି ଗୋଟେ-ଏ କଥା ଚିନ୍ତା କଲାଳକୁ ମତେ ବୋହୁତୁ-ଉ ଖରାପ ଲାଗୁଚି, କି-ଇ ଯେହେତୁ ଏବେ ଆ କିଛି ସମୟ ପରେ କିମ୍ବା ମଦ୍ୟରେ ଆସିବେ, ଆ ବରଯାତ୍ରୀ ଆସିବେ, ଏବଂ ସେ ଆମ ଗାଁକୁ ଯେ ଯେତେବେଳେ ପ୍ରବେଶ କରିବେ, ସେ ଆ ପ୍ରବେଶ କରିବେ, ସେ ଗାଁର ରାସ୍ତା ଗୁଡିକ ଦେଖିବେ, ଗାଁର ରାସ୍ତା ଗୁଡିକ ଖାଲ ଗୁଡିକ ଏବେ ପାଣି ଜମି ଅଛ୍
ଆଜ୍ଞା, ଏଟାତ ବହୁତୁ-ଉ ଲାଜର କଥା କି ଇ-ଏମି ତି-ଇ ଗାଁର ଅବସ୍ଥା ହେଇଚି ଯେ, ଅନ୍ୟ ଗାଁର ଲୋକମାନଙ୍କୁ ଡାକ୍ କିିଆରେ ବି-ବି ଆମକୁ ମାନେ ବୋହୁତ ଡର ଲାଗୁଚି, ଲାଜ ଲାଗୁଚି, ମୁଁ ତ ଆଶା କରୁଚି, ଯେ କି ଏମିତି-ଇ କି ଆମର ଯେତିକି-ଇ ଇ-ଇ କାର୍ଯ୍ୟାଳୟ କି-ଇ ବଡ ବଡ଼ ଅ-ଅ ଲୋକଗୁଡିକ ଯୋଉମାନେ ଏଇ ରାସ୍ତା କାମରେ ନିଜ ନିୟୁକ୍ତ ସେମାନଙ୍କୁ କିଛି-ଇ ଉଚିତ କାର୍ଯ୍ୟ କରିଆର ଅଛି ନହେଲେ ଗାଁରେ ସବୁ ମାନେ ଏମତି, ଏ ଲଜ୍ୟା ଶରମରେ ରହିବେ, ଡରରେ ରହିବେ କି ଏ ଏମିତି କିଏ ଖରାପ ନ ଭାବୁ ବୋଲି।
ଆଜ୍ଞା, ସେ ଯେହେତୁ ଆସିବେ, ସେଇ ଜେଗାରେ ଦେଖିବେ, ସେ ଯେ ନାଚିପାରିବେନି। କାହାର କ୍ଷତି ମଧ୍ୟ ହେଇପାରେ, ନାଚିକି ଗୋଡ ଭାଙ୍ଗି ପାରେ। କୌଣସି ସମସ୍ତ କ୍ଷତିପାରେ, ଗାଳି ମଧ୍ୟ କିଛି ହେଇପାରେ? ଆଉ ସେ ଯେହେତୁ ଗାଁକୁ, ସେଠି ସେଠା ତ ରହିଲା ଆମ ଗାଁର ମୁଣ୍ଡଟି, ସେ ଯେହେତୁ ଗାଁରୁ ଯେ ଯେତଏଳେ ପ୍ରବେଶ କରିବେ, ସେ ଗାଁରେ ଦେଖିବେ କାଦୁଅ ଏବଂ ସେଠି ପାଣି ଗୁଡିକ ଜମି ରହିଚି, ଅଧିକାଂଶ ଜେଗାରେ। ସେ ସେଠି-ଇ ଭାବିବେ କି, ସେଠି କିଛି ତାଙ୍କ ମନରେ କିଛି ଭାବନା ଆସିପାରେ କି? ଏପରି ଗାଁରେ, ଯେପରି କୌଣସି ଗୋଟେ ସୋତ୍ ଠିକ୍ ଆ ପରିଚାଳନା ନାହିଁ ଯୋଉଠି, ପାଣି ଯିବାରେ ଠେ ସଠିକ ବ୍ୟବସ୍ଥା ନାହିଁ ସେଟ୍
ପାଣି ବି ବୋହୁତ ଜାକିହେଇ ରହିଯାଇଚି ଏଠି, ଯେ ଯିବା ଆସିବା କରିହୋଉନି।
ଆଜ୍ଞା, ଯୋଉଠାର ଲୋକଙ୍କର ଚିନ୍ତାଧାରା ଏପରି ସେଠିକା ଲୋକଙ୍କ ଠାରୁ ଝିଅନବାଟା ଠିକ କି ଭୁଲ, ସେ ମଧ୍ୟ ସେପରି ଚିନ୍ତା ଭାବନା ତାଙ୍କ ମନରେ ଆସିବାଟା
ଆଜ୍ଞା, ଏଥର ବହୁତ ଭୁଲ କଥା ଯେଏ କି, ଆମ ଗାଁ ରେ ଏମତି ଯୋଉ ଉ ଅ ଆ ଆନୁଷ୍ଠାନିକ ଜିନିଷ ଗୁଡିକ ଏମତି ହ, ବର୍ଷ ସାରା ହଉ ଯେମିତି ବାହାଘର ପୂଜା, ଯଜ୍ଞ, କିନ୍ତୁ ଏଇ ଯୋଉ ବଡ ବଡ କାର୍ଯ୍ୟାଳୟ ଗୁଡିକ, ଏଇଗୁଡା ସବୁ କିଛି ନିଜ ହାତ୍ ହାତକୁ ନଉନାହାନ୍ତି କି, ମୁଣ୍ଡକୁ ନଉନାହାନ୍ତି ଆଉ ବହୁତ ଅସୁବିଧା, ଶେଷରେ ଗାଁ ଲୋକ ମାନଙ୍କୁ ବି ଏ ସାମ୍ନା କରିବାକୁ ପଡୁଚି, ଆପଣ କଣ କହୁଚନ୍ତି?
ଆଜ୍ଞା ଆପଣ ଯୋଉ କହିଲେ କାର୍ଯ୍ୟାଳୟ ଗୁଡିକରେ ଅ ବୁଲି ବୁଲି କିଛି ହେଇପାରୁନି କାର୍ଯ୍ୟାଳୟ ଗୁଡିକରୁ କାର୍ଯ୍ୟ ଆସୁଛି କିନ୍ତୁ ଆମର ଗାଁରେ କିଛି ଲୋକ ଅଛନ୍ତି। ଯଉ ମାନେ ସେ କାର୍ଯ୍ୟ ଗୁଡିକ ନେଉଛନ୍ତି ଏବଂ ସେ କାର୍ଯ୍ୟ ଗୁଡିକୁ କରୁଛନ୍ତି କିନ୍ତୁ ସେଥିରୁ ସେ ନିଦ ଲାବଡିକୁ ଲେଖି ରଖିଦେଇକି ଗ୍ରାମର କିଛିଟି ଅଂଶ କାମ କରି ଯାଉଛନ୍ତି। ଯାହା ଫଳରେ ସେ କାର୍ଯ୍ୟଟି କିଛି ମାସ ମଧ୍ୟରେ କିମ୍ବା କିଛି ଦିନ ମଧ୍ୟରେ ସେ କାର୍ଯ୍ୟ ସେ କାମ ଗୁଡିକ ଅ ବହୁତ ଖରାପ ସେ ରାସ୍ତା ଗୁଡିକ ଧରି କରିଛନ୍ତି ସେ ରାସ୍ତା ଗୁଡିକ ପୁଣି ସେଇପରି ଫାଟି ଏବଂ ସେ କଂକ୍ରିଟ ଗୁଡିକ ଉଠି ଯାଉଛି। ଏବଂ ଯଦି କୌଣସି କୌଣସି ସ୍ଥାନ ଘର ଦ୍ଵାରା କରୁଛନ୍ତି ଯଦି କୌଣସି ବିଦ୍ୟାଳୟ କରୁଛନ୍ତି କିମ୍ବା ଆ କୌଣସି ମନ୍ଦିର କରୁଛନ୍ତି ସେ ମନ୍ଦିର ଗୁଡିକ ମଧ୍ୟ ଫାଟିକି ଅ କିଛି ବର୍ଷ ମଧ୍ୟରେ ଗଳି ପଡୁଛି ଆପଣ ଦେଖୁଥିବେ ଯୋଉ ପୁରାତନ ଲୋକ ଥିଲେ
ଆଜ୍ଞା ଆଜ୍ଞା।
ର ଗୁଡିକ କିମ୍ବା ମନ୍ଦିର ଗୁଡିକ ତୋଳି ଯାଇଛନ୍ତି ଏପର୍ଯ୍ୟନ୍ତ ଅ ସେଗୁଡିକ ରହିଛି ଏବଂ ସେଗୁଡ଼ିକରେ କିଛି ଦାଗ ମଧ୍ୟ ଆସିନି ଆପଣ ଯେମିତି ଦେଖଥିବେ ଜଗନ୍ନାଥଙ୍କ ମନ୍ଦିର ବହୁତ ବର୍ଷ ବର୍ଷ ଧରି ସେ ମନ୍ଦିରଟି ରହିଥିଲା। ବାଲି ମଧ୍ୟରେ ଲୁଣ ମଧ୍ୟରେ ପୋତିକି ରହିଥିଲେ ମଧ୍ୟ ସେ ତାର କିଛି ବିଶେଷ କ୍ଷତି ହେଇନଥିଲା ଏପର୍ଯ୍ୟନ୍ତ ସେ ବସ୍ ହଜାର ହଜାର ବର୍ଷ ଧରିି ରହି ଆସିଛି। କିନ୍ତୁ ଏବେକା ଲୋକ ଯୋଉ କିଛି କିଛିଟି କାମ କରୁଛି କାର୍ଯ୍ୟ କରୁଛନ୍ତି ସେ କିଛି ଦିନ ମଧ୍ୟରେ ଖରାପ ହେଇଯାଉଛି ଭାଙ୍ଗି ଯାଉଛି ଏବଂ ବିଭିନ୍ନ କ୍ଷୟକ୍ଷତି ଘଟୁଛି ଏବଂ ଲୋକଙ୍କର ମୃତ୍ୟୁ ମଧ୍ୟ ହଉଛି ଏଥିରେ।
ଆଜ୍ଞା ଆଜ୍ଞା ଏତାଟ ବହୁତ ଦୁଃଖଦ କଥା ଯିଏ କି ଲୋକ ମାନଙ୍କର ପ୍ରାଣ ଯାଉଛି କିଛି ଏ ଯୋଉ ଭୁଲ ତାଙ୍କର ବି ନୁହେଁ ଅନୁଷ୍ଠାନର। ତ ମତେ ବହୁତ ଦୁଃଖ ଲାଗୁଛି ଜାଣିକି ଏଇ ଏ ସବୁ ବଡ ବଡ ଲୋକମାନେ ଘରେ ବସି ରହୁଛନ୍ତି କିଛି କରୁନାହାନ୍ତି ତ ଟା ବହୁତ ଦୁଃଖଦ କଥା କିନ୍ତୁ କଣ ବି କରିପାରିବା କାହିଁକି ନା ଆମେ ଛୋଟ ଲୋକ ଗାଁ ର। ଆମର କଥା ସବୁ ମିଶିକି କହିଲେ ବି ହୁଅନ୍ତା କିନ୍ତୁ ସବୁ ଡରରେ ରହୁଛନ୍ତି। ତ ଆଶା କରିବା କି ଏମତି ଭୁଲ ଆଉ ନ ହଉ କିଛି ଅ ଭବିଷ୍ୟତ ର କାମରେ ଆଉ ଆମ ଗାଁ ଭି
। ହଁ ସେପରି ଆପଣ ଯୋଉ କହିଲେ ଏ ଭୁଲଟି ଆଗକୁ ନହବ ଆମେ ଆଶା କରିବା କିନ୍ତୁ ସେପରି ଆଶା କରିବା ତ ଆପଣ ଆଶା କରୁଛେ କିଛି ପଦକ୍ଷେପ ନେଇପାରିବେନି ଯଦି ସେହିପରି ଲୋକ ଗୁଡିକ ଗାଁ ରେ ଲୋକଙ୍କ ଚିନ୍ତାଧାରା ଯେ ପର୍ଯ୍ୟନ୍ତ ନ ବଦଳିଛି ସେ ପର୍ଯ୍ୟନ୍ତ ଆପ୍ ଆପଣ ଏପରି ଦୃଶ୍ୟ ଗୁଡିକ ଦେଖିପାରୁଥିବେ, ଆପଣ ଗାଁ ସେପରି ଥିବ ଆପଣ ଗାଁ ସେପରି ପାଣି ଆଉଥିବ। ଆପଣଙ୍କ ଆ ବିଦ୍ୟାଳୟ ସେପରି ଥିବ ଆପଣଙ୍କର ମନ୍ଦିର ସେପରି ଥିବ ଏବଂ ଆପଣ ଲୋକ ଚିନ୍ତାଧାରା ଯଉ ପର୍ଯ୍ୟନ୍ତ ବଦଳିନି ଏବଂ ଆପଣ ଲୋକ ଯେ ପର୍ଯ୍ୟନ୍ତ ବଦଳି ନାହାନ୍ତି।
ଆଜ୍ଞା ଆଜ୍ଞା।
ହୁଁ କିଛି ଆପଣ କହୁଥିବେ କି ଉନ୍ନତି ଆମ ଗାଁରେ ଏ କିଛି ଲୋକ ମିଶିକି-କା ଏ ବିଷୟରେ ଅ କିଛି କହିବେ କିମ୍ବା କଣ କରିବେ କିନ୍ତୁ ସେପରି ଲୋକ ଆପଣ
ଆଜ୍ଞା।
ଦେଖିବାକୁ ପାଇବାନି। ନିଜ ସମସ୍ତେ ନିଜ ଅ ର ଲାଭ ଦେଖୁଛନ୍ତି। ଗାଁରେ ଲାଭ ସେଥିପାଇଁ ଆପଣ ଅନେକ କ୍ଷେତ୍ରରେ ମଧ୍ୟ ଦେଖିବେ କୁହନ୍ତୁ ଆପଣ କିଛି କୁହନ୍ତୁ।
ଆଜ୍ଞା ମତେ ତ ଆଉ ମୁଁ କଣ ବି କହିପାରିବି ଯେ କି ଅନୁଷ୍ଠାନର ଦୋଷ ଆଉ। ଆଉ ଅନୁଷ୍ଠାନର ଦୋଷ ଆଉ ଲୋକମାନାନଙ୍କର ଦୋଷ ଯ ଯାହା ଭୁଲ ତ ପୂର୍ବରେ ହେଲା ଏଇ ଆମ ପୂର୍ବ କାଳରେ ହେଲା ତ ଆଉ ଆମେ ବି କଣ କରିପାରନା କାହିଁକିନା ଏଇ କାର୍ଯ୍ୟଟି ହେଲାଣି ପାଖାପାଖି ଦୁଇରୁ ତିନି ବର୍ଷ ପୂର୍ବରୁ ତ ଦୁଇରୁ ତିନି ବର୍ଷ ଜିନିଷ ଯଦି ଯଦି ଆମେ ଏଇନା ଉଠେଇବା ତ ପଛ ଜିନିଷ ଆମେ ରଖିକି ଆଗକୁ ବଢି ପାରିବା ନାହିଁ ତମେ ଚେଷ୍ଟା କରୁଛୁ କି ବଡ ବଡ ଅନୁଷ୍ଠାନ ପାଖରୁ ଯାଇକି ବିନୋ କରୁଛୁ। କି ଆମର ଯୋଉ ପୂର୍ବ ଭୁଲ ଗୁଡିକୁ ସମାଧାନ କରାଯାଉ ଏବଂ ଆମକୁ ଠିକ ରାସ୍ତା ଦିଆଯାଉ।
ଆପଣ ଗ୍ରାମବାସୀ ମାନେ କିଛି ଯଦି ନ କରିବେ ତାହେଲେ ଆପଣ ଏପରି ଦେଖି ଚାଲିଥିବେ ଏପରି ରାସ୍ତା ଏପରି ସମସ୍ତ କାର୍ଯ୍ୟ ଏପରି ଚାଲିଥିବ ଆପଣ ଯୋଉ ପ୍ରକୃତି କି ଦେଖୁଛନ୍ତି ଏବେ କହୁଛନ୍ତି ଆପଣ ପ୍ରକୃତି ଦେଖୁଛନ୍ତି ସେ ପ୍ରକୃତି ମଧ୍ୟ କି କିଛି ବର୍ଷ ପରେ ଆପଣ ଦେଖିବା ନଷ୍ଟ ହେଇଯାଇଥିବ ସେ ପ୍ରକୃତିକୁ ମଧ୍ୟ ସେ ଶ ଲୋକ ବିକି ସେଥିରେ ମଧ୍ୟ ବାଣିଜ୍ୟ ଏବଂ କରିବାକୁ ଲାଗିଛି କିଛି ଦିନ ତଳେ ହଉ ଠିକ ଅଛି ଆପଣ ଶୁଣନ୍ତୁ ହଁ ଆପଣଙ୍କ ସାଙ୍ଗରେ କଥା ହେଇ ଖୁବ ଭଲ ଲାଗିଲା ଏବଂ ଆପଣଙ୍କ ଚିନ୍ତାଧାରା ମଧ୍ୟ ଖୁବ ଭଲ। ଆଉ ଯଦି ଆପଣ ହୁଁ ଠିକ ଅଛି ମୁଁ ଆପଣଙ୍କ ସାଙ୍ଗରେ କଥା ହି ବହୁତ ହୁ ଭ ମନେ କଲି ଆଉ ଠିକ ଅଛି ଆପଣଙ୍କ ସ ରହୁଛି ପରେ କେତେବେଳେ କଥା ହଉଛି ଆପଣ କଣ ରଖନ୍ତୁ ଆପଣଙ୍କ କଲ୍‌ଟି ରଖନ୍ତୁ।